ହାଲୋ ହଁ ଅଁ ଶୁଭିଲା କ୍ଳିଅର? ହଁ ହଁ ଶୁଭିଲା। ଆରେ କାହିଁକି ସାଉଣ୍ଡ ଆଉଚି, ମୋତେ କ'ଣ ସାଉଣ୍ଡ ହଉଛି?
ମୋ ଭଏସ ମତେ ଆଉଛି।
ସେଇରା ସେମିତି କିଛି ନାହିଁ ମୋର ବି ହୁଏ। ସେ ଫୋନ ରେ ମୋର ହୁଏ।
ହଁ ଅଁ ଏଇଟା ତ ଦେଇ ସଡନ ଲାଗିଲା।
ସେଇ ଟାଇମରେ ବି ମୋର ବି କାହିଁ ହଉନି ବା। ମୋ ଫୋନରୁ ବି ନୁହଁ? ତୁ ଯୋଉ ଭାବୁଥିବୁ ମୁଁ ଗପୁଛି ବୋଲିଏତେ ସମୟହେଲାଣି ଲାଗୁନେଇ ପା ସେ।
ହଁଅଁ
ହଁ ଆଉ କ'ଣ କରୁଥୁଲୁ?
ନାଇଁ ମଖାଇବା ଖାଇକିତ ଆଇଲି ଆଉ।
କ'ଣ ଖାଇବାକୁ କଲୁ?
ଡାଲମା ଥୁଆ ହେଇଥିଲା ରୁଟି ହେଲା ଆଉ।
ହୁଁଉଁ।
ଆ
କାଇଁ ତୁ କ'ଣ ରୁଟି ଖାଇନୁ?
ନାଇଁ ରୁଟି ଟା ଖାଇଲେ ଯେ ମତେ ଟିକେ ରୁଟି ଡାଲ ମା ଭଲ ଲାଗେନି।
ହଁଅଁ। ଆ ଆମର ବୁଟ ପକେଇଥିଲି ମସୁରଡାଲି ଦିଟା ଥିଲା ତାକୁ ପକେଇ ଦେଇଥିଲୁ। ପକୁଡି କରିବି। ହଁ ଖାଇଲା ନା ଖାଇବନି ଖାଇକି ବି ଓଡ଼ଶ ପିଠା ଖାଇଲା।
ଓଡ଼ସ ପିଠା କରିବକୁ ଭାରି ଛିଡି ମାରୁଥିବ।
କହନା କହ ନା। ଆଉ ମୁଁ କହିଲି ଏକାର୍ଥେ ସେଇଠିକି ଦେଇଦେଲିି ହଁ। ସବୁ ଥରେ ତ କଷ୍ଟ କୋଉଥିରେ କଷ୍ଟ ନୁହଁ। ସେ ଭାବୁଛନ୍ତି ସହଜରେ ହେଇଯାଉଛି। କିଏ ଗୋଟେ କାଟି କୁଟି କି ଦେଇଦିଅନ୍ତା। ନାଇଁ ସେଇଠି ସାଙ୍ଗେ ସାଙ୍ଗେ କରିକି ହଁ ମୋର ଗୋଟେ ଅଛି।
ହଁ
ଆଉ ସେଇଠି ମୁଁ ପକୁଡି ଛାଣିଲି ସମସ୍ତଙ୍କୁ ସେଇଠି ଏକା ଥରେ ରୁଟି ଗୋଟେ ଗୋଟେ ଧରାଇଦେଲି। ପକୁଡ଼ି ଖାଇସାରିଲେ ଆଉ ରୁଟି ଖାଇ ବାକୁ ଇଚ୍ଛା ହବନି। ଗୋଟେ ଗୋଟେ ରୁଟି ଖାଇଦେଲେ ଦିନର ଯଉ ସନ୍ତୁଳା ଥିଲା ସେଇ ସନ୍ତୁଳାକୁ ଧରେଇ ଦେଲି ଗଲା। ତମେ ତ ମା ପୁଅ ରାତି ଦିନରେ ରୁଟି ସନ୍ତୁଳା ଖାଇଲ।
ଆଉ ରାତିରେ ତେଲ ଭାଜି ଜିନିଷ କାଇଁ ଖାଉଚୁ।
ଆଉ ତୁଲୁ ପାଟିଟା କେତେ ବାନ୍ଧିକି ରଖିବ।
ହୁଁ
ହେରା ଆମର ନଗଦ ତେଲ ଫ୍ରେଶ ତେଲରେ ଆମର କରୁଚୁ ଆଉ। ତ କିଛ ହବନେଇଁ।
ଦେଶି ବା ଡାକ୍ତର କହୁଛି ସେଇଆ।
ହ ହଁ ଫ୍ରେଶ୍ ତେଲରେ ଯେତେ ଯାହା ଖାଇପ ସେମାନେ ତେଲ ଉପରେ ଦେଲ ତେଲ ଉପରେ ଦେଲ ପକେଇ ପକେଇ ସେ କେତେ ତେଲ ପଡ଼ୁଛନ୍ତି କହିଲୁ। ଆଉ ସେ ଦେହ ଟା ଖରାପ ହବନି। ହଁ ହଁ ହୁଁ।
ହୁଁ।
ବାହାରେ କିଏ ଖାଇବ ତେ ଖାଇ ଖାଇକି ଯିବ ଆସିବ ଘରେ ଖାଇବ ଆଉ ତମ କାମ କଣ ସେଟି। ହଁ।
ହଁ ସେ କହିଛି କହିଲା ପୁଅ ଟିକେ ତମ ଦେହଟାକୁ ଦ ଜଗିକି ପନ୍ଦର ଦିନି ପରେ ଆସିବ।
ଅହଁ
ହୁଁ ତତେ କଁ ନିଦ ଆଇଲାଣି।
ମତେ ଦି ତିନି ଣି ତୁ ଖାଇକି ଏଠି ବସିଲା ମାନେ ମୁଁ କହିଲି ହାଇ ଉପରେ ହାଇ ମାରୁଚି। କେମିତି ଆଉ ଗୋଟେ ଟାସ୍ମ ମୋର ସରିଗଲେ ଗଲା ସରିଲା। ହେଲା ମୁ ପାକନକୁ ଏଠି ବସେଇ ଲି ମୁଁ କଇଲି ପାକନ ଆଉ ଗୋଟେ ଗପି ଦେଇକି ଯିବ ପୁଣି ଦେଖିଲି ତୁ ଯେମିତି ଫୋନ କଲୁ ମୁଁ କଇଲି ନାଇଁ ତମେ ଯାଅ କୁକୁରକୁ ଖାଇବାକୁ ଦେଇଦେଇ ଆସିବ। ଆଉ ଆଇଲା ବେଳକୁ ଆମ କଥା ସରିଜାଇଥିବ ଆଇଲେ ଆମେ କଥା ହବା ଆଉ। ଆ ହଉ ଗୋଟେ କାମ ପଇସା ଟିକେ ଲାଳସା ଆସିବନି ଯାହାବି ହେଲେ। ଆମର କଣ କହୁଥିଲେ। ହଁ ହଁ ଏଇନ ତ ଭଲ କଥା ହଉଚେ। ଅଇକା କଥା ହଉ ଯାହା କହିବ ଆଉ ମାଇଁ ଫୋନ କରୁନାହାନ୍ତି?
ମାଇଁ କରିନେଇଁ ରାନୁ ତା ଉପରୁ ତାପର ଫୋନ କରୁଛି ମୁଁ ଉଠୋଉନି।
ହଁ ହଁ କାହା ବିଷୟରେ କଥାବାର୍ତା ହବ ନାଇଁ ବା ଆମେ। ହଉ ଛାଡ ଆଜି ଦିନରେ କଣ ରାନ୍ଧିଥିଲ?
ସେଇ ତ ଡାଲମା ହେଇଥିଲା।
ହଁ
ଆଉ କଣ ମୋର ଆଉ ମନେ ପୁଡୁନି
ହୁଁ ହୁଁ ହୁଁ ହୁଁ ହୁଁ ହୁଁ। ଆଉ ତୁ ପୁରୀ ଯିବୁ ବୋଲି କହୁଥିଲୁ ବା କୁଆଡେ?
ହଁ
ଚାଲୁନ ଯିବା ପୁରୀ ଯିବା ରାତିରେ ରହିବା। ଆଉ ଠାକୁରଙ୍କୁ ଦର୍ଶନ କରିକି ସେଇଠି ଶୋଇ ପଡିବା। ଆଉ ସକାଳୁ ସକାଳୁ ଗାଧୋଇ ପଧେଇ ରାତି
ଯଦି ଦୁନିଆ-ଦୁନିଆ ଲୋକ।
ଅଁ ସେଇଠୁ ଶୋଇପଡିଆ ଗପସପ୍ ହେଇକି ନିଦ ହେଇଯିବ ଗଲା ଶୋଇପଡିଆ। ଭୋର୍ ଚାରିଟାରୁ ଉଠି ଗାଧୁଆ ପାଧୁଆ ସାରି ଆଉ ପୁଣି ଠାକୁରଙ୍କୁ ଦର୍ଶନ କରି ଆଉ ଆସିବା ହାରି ଆଉ।
ହୁଁ।
ହେଲା। ଆଉ ତମେ ତ କଥା ହେଇପାରୁନ ଖାଲି ଲଗା-ଲଗା ହଉଚ ଆଉ ତାପରେ-ତାପରେ ସିନା କତରା ଛନ୍ଦିକି ରଖିଆ କଥା। ହଁ-ହଁ। କଣ କହୁଥିଲା ମୁଁ ମାଉସୀ ସାଙ୍ଗରେ କଥା ଆଉ ବର୍ଷା?
ବରା ବି ପଇଲାଣି।
ଶୋଇପଇଲେଣି?
ଆଖି ବୁଜିି ସବୁ ଖଟରେ ଜଣେ ପଡିଚି ଜଣେ ସୋଫାରେ ପଡିଚି।
ଆଉ ଖାଇଲେ ନାଇଁ କି? ଖାଇ ସାଇଲେନି ନ ସିଏ ଖାଇସାଇଲେନି?
ଖାଇସାରିଲାଣି ସ୍କୁଲ୍ କୁ ଯାଇକି ବାଧା ଆଉ।
ହଁ ଶୋଇବା ଛୁଆଙ୍କର ଦିନରେ ଅଭ୍ୟାସ ଥିଲା ନା। ଆଉ ବେଶତିଆ ଲାଗୁଥିବ ହଁ।
ତୋର କଥା ହେଇକି ଅଭ୍ୟାସ ହେଇଗଲାଣି।
ମୁଁ ଦେଖୁଚି ତମେ ପାକନ ଭଳିଆ ହଉଚ।
ପାକନ ଭଳିଆ।
ଯେତିକି ପଚା ସେତିକି ଯେତିକି ପଚା ସେତିକି କ୍ଲିୟର୍ ରେ କଥାବାର୍ତ୍ତା ହୁଅ ମୁଁ ଯେମ୍ତି ଟିକେ ରହୁନି ନନ୍ଷ୍ଟପ୍ ଧମାକା।
ଏନ୍ତି ନନ୍ଷ୍ଟପ୍ କଣ ତୁ ତ ଗପିଲେ ମୁଁ ଶୁଣୁଚି ଆଉ। ଆଉ ମୁଁ ଗପିଲେ ତ ଫୁଣି ତୁ ଶୁଣିବୁ ନା ନାଇଁ?
ହଁ।
ମାଉସୀ ଘରୁକୁ ନ ଯାଇକି ଭାରି ମନ ଖରାପେ।
କାଲି ଯିବ?
କାଲି ଯିବାର ତ ଅଛି, ଖଡା ଥୁଆହଇଚି ପୋଇ ଥୁଆହେଇଚି କଦଳୀ ଥୁଆହେଇଚି।
ଆଉ ତୁ ପଳେଇବୁ କାଲି?
ମତେ ବାର-ବାର କହୁଥେଲା।
ହଁ।
ପୁଣି ଭାବିଲି ମୁଁ ଯଦି ନ ଯିବି ମୋତେ ଖରାପ୍ ଲାଗିବ।
ଖରାପ୍ ଲାଗିବ ଫୁଣି ଥରେ ନ ଧରା ନଗଦ କାମ କରିବ, ଫୁଣି ତତେ ଜଣେ ନିକିମା ହେଇ ନେଇକି ଯିବ। ହ ହଁ। ଆଉ ଆଇଲା ଗାଡି ଖର୍ଚ୍ଚ ହାରି ନା ଆଉ। ଭାଇ କୁଆଡ଼େ?
ହୁଁ।
ନା ରିଏଲ୍ସେଲ ସାରିକି ଆଇଲା ଵେଲୁକୁ ରାତି। ଆଇଲେ ଫୁଣି ଗୁଣ୍ଡୁଚି ମୂଷାକୁ କ୍ଷୀର ଖାଇଆକୁ ଦେବେ।
କେମ୍ତି କଣ ଦଉଚନ୍ତି ଗୁଣ୍ଡୁଚି ମୂଷାକୁ କହିଲୁ?
ସେ ଗୋଟିଏ ଟିକି ଛୋଟିଆ ପୁରା ଟିକି ପ୍ଲାଷ୍ଟିକ ଜାଗାରେ ନହେଲେ ଛୋଟିଆ ଆ ତୁଳା ବୁଡେଇ ଦୋଉଚନ୍ତି ସେଥିରେ କ୍ଷୀର ଟିକେ ରଖିକି। ତୁଳା ବୁଡେଇ ଦେଇ ଚିନି ତା ପାଟିରେଦେଲା ବେଳୁ ଖାଲି ପାକୁ ପାକୁ ପାକୁ ପାକୁ କରି ପିଉଚିଲୋ।
ହଁ।
ହଁ ଆଉ କାଇଁ ମା ତ ଆସୁନେଇ ଆଉ ଟିକେ ବଡ ହେଇଗଲେ ଜାଣିବାର ହେଇଗଲେ ତାଙ୍କୁ ଛାଡିଦବ ଆଉ। ଅଛି ତାହେଲେ। ରାମଚନ୍ଦ୍ର ଚନ୍ଦ୍ର ବଞ୍ଚେଇଛନ୍ତି ମତେ ସତ୍ୟ ଯୁଗରେ ବଞ୍ଚେଇ ଦେଲେ। ଇଏ କଳି ଯୁଗରେ ରାମବଂଶ ଦେଲେ ଦି ଦିଟା ଗୁଣ୍ଡୁଚି କି ଆଉ।
ଭାଇର ଟିକେ ପଶୁପକ୍ଷୀ ବି ଗୋଟେ ଦାୟିତ୍ବ ନୁହେଁ।
ହଁ ଆମ ଶଶୁରର ତ ଦେଖ ଗାଈ ସକାଶେ ସେ ବେଳିକିଆ ଖାଇଲା ବେ ଳିଆ ଖାଇଲେ। ଆଉ ରାତିରେ ଆଜି ଖିଆ ଖି ନାଇଁ।
କାର?
ମୋ ଶଶୁରର।
ହୁଁ।
ସେ କଣ ସଞ୍ଜବେଳେ କଣ ଗୋଟେ ପେଟିସ୍ ଖାଇ ଦେଇଥେଲେ। ଆଉ ଏଇଯୋଉ ପାଉରୁଟି ପେଟିସ୍ ଯୋଉ। ହେଲା ସେଇ ପେଟିସ ଖାଇ ଦେଇଥିଲେ ଆଉ କଣଏ ପକୁଡ଼ିରୁ ଟିକେ ନାଗୁ ଖାଇଦେଲେ ଆଉ ମନା କଲେ କଇଲେ ମୁଁ ଆଉ କିଛି ଖାଇବିନି।
ହୁଁ।
ଆଉ ତମ ବାରି ସଫା ହେଇଗଲା?
ବାରି ତ ଦେଇ ସେ ଆମ କତିକି ଏଇନା ଫୋନ କରିଥେଲେ।
ହଁ। ସିଏ ଆମକୁ କହିଚି ମତେ ରାତିରେ ବସରେ ବସିବ। ପ୍ୟାକିଙ୍ଗ୍ କରୁଚି? କଣପ୍ୟାକିଂ କରୁଚିକୀ କୋଡିଏ ପଚିଶହଳ ଡ୍ରେସ୍ ଆଉ ପ୍ୟାକିଂ କଣ କରୁଚି ସେ?
ସେ କଇଲା ମୁଁ ବସ୍ତାରେ ବାବୁ ମୁଁ ପ୍ୟାକିଂ କରୁଚି।
କଣ ଧାନବସ୍ତାରେ?
ଆଉ ମୁଁ ରାତିରେ ବସିଲେ ଏ ଖାଇବା ପିଇବାକୁ ମିଳୁନାଇଁ।
ହଁ।
ହୁଁ ସେ ତର ନାନୀ ଆମ ଆସିବାକୁ। ହଁ ସେ ଅନେଇଥେଲା ଆମ ଆଡେ କେମିତି ତାପାଖେ ନମ୍ବର ନାହିଁ।
ଅ ହ ସେ ଆଇଲେ ସବୁ କଥା କହିବ। ସବୁ କଥା ଗପିବ ନାଁ
ଓ ଆଉ ଆମର ଜୋଉତୁକ ଆଇଲାଣି?
ଚୌଧୁରୀ ସେଜ ସୁଜି ତାର ପାରି ସାରିଲାଣି ସିଏ ଗୋ ଗୋଟାଏ କଲ କରିସାରିଲାପ ଆଁ। ନାଇଁ ଆମର ଆ ନାଇଁ ହେଇନି ବା ଏଇ ପଟେ ଚାରିଟା ହେଇଚି।
ତୁ ଜାକରିବୁ ମୁଁ ତୋ ଶୋଇଲା ବେଳେ ମୋର ଗୋଟେ କରିଦୋବୁ।
ହଁ ତୋର ସାରଦ ଆଜି ଯାହା ବୋଲି ପାଞ୍ଚଟା କମ୍ପ୍ଲିଟ ହବ ତୋର ଆଉ।
ପୁଅ ପୁଣି କଣ କହିଚି ଗୋଟେ ମାରିବାକୁ ପଡିବ ବା।
କଣ ମାରିବ?
କହିଲା କଣ ଗୋଟେ ମାରିବାକୁ ଦୀପି ଜାଣିଚି। କଣ ଦେଇଚୁ ଯେତେବେଳେ କଥା ହଉଚୁ ମେନୁକୁ ମାରୁଚୁ।
ନା ମୁଁ କିଛି ମାରେନି ସିଏତରେ ମାରେ ଟୋକା କଁ କରେ।
ମୁଁ ମାରେନି।
ମୁଁ ଖାଲି ଏମିତି କଲ୍ କରେ କଥା ହେଇଯାଏ। ପାଖ ମୁ ଦେଇଦଏ। ମୁଁ ମୋର କଲ୍ କରି କଥା ହେଇଯାଏ। ଆଉ ନହେଲା ଯଦି ବନ୍ଦ ବାନ୍ଦ କରିଥେବି ଏଁ। ନାଇଁ ହେଇନି ଆଉ। ତୁ ବ୍ୟସ୍ତ ହେଇଯାଉଚୁ ପିଲା ଭିତରୁ ମୁ ଦେଖୁଚି। ଖାଲି ପାକ ନ ଭଳିଆ ତୁ ଖାଲି ଶହେ ଥର ଟାଇମ ପଚାରୁଚୁ।
ନା, ଆରେ ଏବେ ଦୋରବୋର ଟା କଲ ଅଛି।
ତୁ ଖାଲି ପାକନ କେତେଟା ରାତିରେ ତୁ ଖାଲି କହୁଚୁ।
ନାଇଁ କେତେଟା ବ କଥା କଣ ଗପ କଣ ଗପ ହବନିକି ହଁ।